ହାଲୋ।
ଲୋ।
ମୋ କଥା ଶୁବା ଯାଉଛି।
ହଁ ହଁ ଶୁବାଯାଉଛି। ଘର ଭିତରେ ଥିଲି ତ ସୁବା ଜଷ୍ଟ ଖାଇ କି ଆସିଲି ଏବେ ଆଉ କଣ କ
ଭିତରେ ଅଛି ବା।
ହଁ ମୁଁ ଘର ବାହାରକୁ ଆଇଲିି ତ ଶୁଭା ଗଲା ବର୍ଷା ଉ ଉଠେଇଛି ବୋଲି ଶୁଭା ଯାଉନି ଠିକ ସେ। ହାଲୋ। ହାଲୋ। ତମ କଥା ତମ କଥା କଟୁଚି।
ହାଲୋ।
ହଁ ହଁ କୁହ ଏବେ ଶୁଭୁଚି‌।
କଣ କହିଲେ।
ତମ ଆଡ଼େ ବର୍ଷା ହୋଉଚି। କ୍ଲିୟର ଶୁଭୁନି। ହଁ
ଟିକ ଦ ଜୋର ବି
ହାଲୋ।
ହାଲୋ
ହଁ ହଁ ଏବେ ଶୁବିଲା।
ମୁଁ କହିଲି କି ଆମ ଆଡେ ବର୍ଷା ହେଇକି ଗଲାଣି।
ଓହୋ ଆମ ଆଡେ ଟିକେ ଟିକେ ହେଇକି ଯାଇଛି ଅଧିକ ନାହିଁ।
ଆମ ଆଡେ ବହୁ ଜୋରରେ ଘଢଘଢି ବର୍ଷା।
ଆମର ଘଢଘଢି ମାରୁଛି କିନ୍ତୁ ବର୍ଷା ସେ ନର୍ମାଲ ଯେମିତି ହେଇଛି ଗରମ ଲାଗୁଛି ଓଲଟା ଲାଇନ ଖାଲି ପଳେଇଛି।
ହଁ ଆମର ବି ଲାଇ ନାହିଁ ବହୁତ ଜୋର ବର୍ଷା ହେଇଛି। ନାଇଁ ନାଇଁ ମୁଁ ଆଡେ ଆମର
ଓହୋ ହୁଁ ହୁଁ।
ରାହାମା ରେ ରହୁ ନଥିଲି ମୁଁ ମାଉସୀଙ୍କ ଘରେ
ନା ନା ଆମେ ଯୋଉଠି ମାନେ ଯୋଉଠି ବର୍ଷା ହବ ଦି ଗୋଟେ କିଲୋମିଟର ସେପଟେ ବର୍ଷା ହୋଉନଥିବ।
ହଁ ଏବେ ତ ଏମିତି ହିଁ ହୋଉଚି।
କଲେଜ ପାଖରେ ବର୍ଷା ହଉଥିବ ଆମ ଘର ପାଖରେ ହୋଉନଥିବ।
ଆଚ୍ଛା ହଁ।
କାଲି ମୋ ସାଙ୍ଗ ଗୋଟେ କହୁଥିଲା କହୁଚି ମୁଁ।
କଁ ହେଇଚି?
ନା ନା ମୁଁ କହିଲି ଘଢଘଢି ଆମର ଏଠି ମାରଚି ହବ ବୋଧେ ବର୍ଷା ୟା ପରେ ଆଉ।
ଆମ ଏଠୁ ହେଇ ସାରିଲାଣି ସାଢେ ବୋଧେ ହବ ଆଉ।
ହୁଁ ନାଇଁ ଆମ ଏଠି ବି ହେଇଚି-ହେଇଚି କିନ୍ତୁ ଆଉ ଟିକେ ହବ ବୋଧେ ପରେ।
ମୋ କଥା କ୍ଲିୟର ଶୁଭା ଯାଉଚି?
ହଁ-ହଁ କ୍ଲିଅର ଶୁଭା ଯାଉଚି ସେତବେଳେ ଶୁଭୁନଥିଲା ଏବେ ଶୁଭା ଯାଉଚି।
ଆଜି କୁଆଡେ ଯାଇଥିଲ ବୁଲିବା ପାଇଁ?
ଆଜି ଯାଇଥିଲି ସାଙ୍ଗ ଘରୁକୁ ଯିଏ ପଳେଇବ ହଷ୍ଟେଲେ। ଆଜେ ସାଙ୍ଗ ସେ ହଷ୍ଟେଲ ପଳେଇବ ତ ଧେ ସେ ବୁଧୁବାରେ ଯିବା କଥା। ସେ ଦେହ ଖରାପ ଯୋଗୁ ହଷ୍ଟେଲ୍ ପଳେଇବ ଯାଇନଥିଲା ଜର ଜୋର ହେଇଥିଲା।
ହଁ-ହଁ।
ତାପରେ ସେ ଆ କାଲି ପଳେଇବ ବୋଲି ତ ଦେଖା କରିବାକୁ ଯାଇଥିଲି ଦେଖା କରିକି ପଳେଇ ଆଇଲୁ ଆଉ। ହଉ ତମେ ମେସେଜ୍ କଲା ବେଳେ ମୁଁ ଦେଖିନଥିଲି ତାପରେ ଦେଖିଲା ବେଳକୁ ତାଙ୍କ ଘରେ ଥିଲି।
ଆଚ୍ଛା-ଆଚ୍ଛା ମୁଁ କହିଲି ମୁଁ କରିଦେବି ସିଏ ମତେ କହିବେ ଆଉ ସିଇଥିଲେ ଆଉ।
ହୁଁ। ହଁ
ଆଉ କଣ ଖାଇଥିଲ ଆଜି?
ନା ମୁଁ ଦେଖି ଆଜି ଏବେ ଜଷ୍ଟ ପଖାଳ ଭାତ ମାନେ ଗରମ ଭାତରେ ପାଣି ପୁରେଇକି।
ଓହୋ।
ଆଉ କଲରା ଆଳୁ ଚିପ୍ସ ହେଇଥିଲା ବାଇଗଣ ବି ଛଣା ହେଇଥିଲା ଆଉ କଦଳୀ ଆଳୁ ଭଜା। ଆଉ ଆମ୍ବ ତ ମୁଁ ଖାଏନି ଆଉ ଭଲ ଖାଇଛନ୍ତି ଆଉ।
ଭଲ ତମେ ଆମ୍ବ କାହିଁକି ଖାଅନି?
ଆମ୍ବ କେବଳ ବାଇଗଣ ଆମ୍ବ ଖାଏ ଅନ୍ୟ କିଛି ଖାଏନି ମତେ କଁ କହିଲ?
ହଁ ଦେଶି ଆମ୍ୱ ଘରୟା ଭଲ ଲାଗେନି।
ନାଇଁ ମୋତେ ଟାଣ ଆମ ପସନ୍ଦ ଘରୋଇ ଆମ୍ୱଗୁଡା ସବୁ ନରମ ନଥାଏ କିି ମାନେ ତା ଭିତର କାଟିକି ଖାଇ ହବନି ନରମ-ନରମ ଲାଗେ। ହଁ ନରମ ଲାଗିବ ସେଟା କାଟିକି ଖାଇ ହବନି। ଯୋଉ ମାନେ ଯୋଉ ଖାଲି ଉପର ଛିଣ୍ଡେଇକି ଚୁଚୁମିକି ଖାଇ ଦିଅନ୍ତିନି ସେମିତି ମୁଁ ଖାଉ ଅସନା ଲାଗେ।
ଆଚ୍ଛା ହଁ-ହଁ ସେମିତି ବି ଲାଗେ।
ତୁନା ଆମ ଘରଲୋକ।
ହୁଁ ମୁଁ ବି ଯୋଉ ଘରୋଇ ଯୋଉ ଆମ୍ବ ଏଇ ଯୋଉ ଘରେ
ହୁଁ।
ଏଇ ଯୋଉ ଘରୋଇ ଆମ୍ବ ମୁଁ କଣ କରେନା ଟିକେ ଯୋଉଟା ଟିକେ ଟାଣ ଥିବ ସେଇଗୁଟା ହିଁ ଖାଏ।
ହଁ ମୁଁ ବି ପୁରା ଟାଣ ଥିବ କଞ୍ଚା ଥିବ ଅଧା ହଁ ଆମ ଘର ଲୋକ କହିବେ ତୁ ଗୁଟେ ଅଦ୍ଭୁତ ଛୁଆ। ଯାହାକୁ ଯାହା ପସନ୍ଦ ନା ଅଦଦ୍ଭୁତ୍ କହିଲେ କଁ ହବ।
କାହାକୁ କୋଉଟା ପସନ୍ଦ ସେଟା କଣ
ଆଉ ଦେଶୀ ଆମ୍ବର ସ୍ମେଲ୍ ସବୁ ଅଲଗା ଟାଇପ୍ ର ହୁଏନି କି ସବୁ?
ହଁ ସବୁ ସ୍ମେଲ୍। ଗୋଟେ ଅଛି ଭଲ ସ୍ମେଲ୍ ହୁଏ ଗୋଟେ-ଗୋଟେ ଆମ୍ବ କିଏ
ହଁ ଏ ତାକୁ କୋଉଟା ସ୍ମେଲ ଆଉଛି ତ ପୁଣି ଅଧିକ
ହଁ
ଆମର କଣ ବୋଟନୀ ଅନର୍ସ ପିଲା ଯାଇଛନ୍ତି, ସିଏଲସି ଆପ୍ଲାଏ କରିବା ପାଇଁ।
ହେଲୋ
ମୁଁ କହିଲି ବୋଟନୀ ଅନର୍ସ୍ ପିଲା
କଣ କୋଉଠି ବୋଧେ, କଣ କରିବେ ବୋଧେ। ହଁ ହଁ ଶୁଭୁ ଶୁଭୁ ବୁଝି ସେ ଅପ୍ଲାଏ କରିିଥିବେ ତ ବୋଧେ କରିବା ପାଇଁ ଏପ୍ଲାଏ କରିଥିବେ, ସେଥି ମାଗୁଥିବେ ସେଥିପାଇଁ ଯାଇଛନ୍ତି।
ସେଇଟା ତ ମୁଁ ଜାଣିନି କିନ୍ତୁ ଆଜି ଯାଇଥିଲି କାଳେ।
ଆମ କଲେଜରେ ବି କିଛି ପିଲା ଯାଇଛନ୍ତି, ଆମ ଅନର୍ସ ରେ ଗୋଟେ ଦିଟା ପିଲା। ବାହାରେ ଯାଇ ଏମସିଏ କରିବେ ଗୋଟେ ପୁଅ ଟେ। ତାକୁ ମୁଁ ଦେଖିଥିଲି ମାସେ ତଳେ ସିଏ ଆସିଥିଲା ସିଏଲସି ନେବା ପାଇଁ। ସିଏଲସି କଲେଜରେ ଆପ୍ଲିକେସନ ଦେଲେ ଦେଇଦେବେ।
କଲେଜରେ ଖାଲି କଣ ସିଏଲ୍ ସି ଦେବେ।
ହଁ ମାଇଗ୍ରେସନ ବି ଦେଇପାରନ୍ତି।
ଆଚ୍ଛା
ଆଉ ଗୋଟେ କଣ୍ଡକ୍ଟ ସାର୍ଟିଫିକେଟ ଟା କଣ ଦରକାର କି ନାଇ ମୁଁ ଜାଣିନି, ମାଇଗ୍ରେସନ୍ ଟା ବୋଧେ ଦେଇପାରନ୍ତି।
ଓହୋ
ଆଉ ଏକାଥରେ ତ ଆସିବ ମାର୍କସିଟ ତ ସମସ୍ତଙ୍କ ଏକା ବଳେ ଆସିବ। ମାର୍କସିଟ ଅରିଜିନାଲ ଟା ଆସିବ ତିନି ମାର୍କସିଟ ଅରିଜିନାଲ ଟା ତିନି ବର୍ଷ ପରେ ଦେବେ।
ହଁ
ଆମ ତିନି ବର୍ଷ ତଳ ବେଞ୍ଚ ପିଲା ବି ମାର୍କସିଟ ପାଇନାହାନ୍ତି।
ହଁ ସେମାନେ ବି ଯାଇକି ଆଣି ନାହାନ୍ତି।
ହୁଁ ସେମାନଙ୍କର ଆମର ତିନି ବର୍ଷ ତଳ ଦି ଜଣେ ସେ କହୁଥିଲେ। କଲେଜରେ ଦେଇନାହାନ୍ତି ବୁଝିକି ପୁଣି ବୁଝିବ ତମେ ବୁଝୁ ତ ବେଳେ ବେଳେ ଦି ତିନି ବର୍ଷ ଭିତରେ ସେମାନେ ଯେତେବେଳେ କହିବେ, ତମେ ଯାଇ ଆଣିକି ଆସିବ। ସେଟା ଅସୁବିଧା ଟିକେ ଆଉ
ଆ ହଁ ହଁ
ପ୍ଲ ଥ୍ରୀରେ କଣ ପାଇଁ ଦିଅନ୍ତିି ନି ଅରିଜିନାଲ୍ ସାର୍ଟିଫିକେଟ।
ମାନେ ବାହାର କରିନଥାନ୍ତେ ବି।
ମେବି କେମିତି କାଟିବ ପ୍ଲସ ଟୁ ବହୁତ ଛୁଆ ଦଉଛନ୍ତି ତଥାପି ପ୍ଲସ ଟୁ ଛୁଆଙ୍କର ତ କାଢି ଦଉଛନ୍ତି ନା।
କଣ ପାଇଁ କେ ଜାଣି, କଣ ଥିବ ଆଉ।
ହୁଁ
କିନ୍ତୁ ଓରିଗିନାଲ ଆମର ଦରକାର ହୁଏ ନା, ପରେ ଦରକାର ହୁଏ।
ପର୍ ଯେ, ହଁ ଏଇତ ଇଏ ଡୁପ୍ଲିକେଟରେ ଚଳେଇ ଦିଅନ୍ତି ସବୁଠି।
ବି ଥିବ।
ଡୁପ୍ଲି କେ ଜାଣି ମୁଁ ବି ଜାଣିନି ଠିକ ସେ।
ତା ଭଳିଆ ମୋର ବି ନୂଆ ଏକ୍ସପିରିନ୍ସ।
ଆଉ କି ହଁ ମୁ ପ୍ଲସ୍ ଥ୍ରୀ ଆଉ କରିବେନି ଛୁଆ। ବହୁତ କମ କରୁଛନ୍ତି। ଇଣ୍ଟିଗ୍ରେଟେଡ୍ ବିଇ ଡି ସେଇଟା ବହୁତ ଛୁଆ ଆପ୍ଲାଏ କରୁଛନ୍ତି। ପକଉଛନ୍ତି କରିବା ପାଇଁ। ସେଇଟା ବଢିଆ। ଏକାଥରେ କେ ପ୍ଲସ ଥ୍ରୀ ସରିବ ବିଡି ବି ସ
ହଁ ପ୍ଲସ୍ ଥ୍ରୀ ସହିତ ବିଇଡି ବି ସରିବ।
ସେଇଟା ବହୁତ ଛୁଆ ଆମର ଏଇଠି ମୁଁ ଯାହାକୁ ଶୁଣିଛି ପ୍ଲସ୍ ଥ୍ରୀ ସରୁଚି ଇଣ୍ଟିଗ୍ରେଟେଡ ବିଇଡି ପିଲା ବି
ହଁ
ସାଇନ୍ସ ପିଲା ତ ଅନ୍ୟ ଖୋଜିବେ। ମେଡ଼ିକାଲ ଲାଇନ୍ ଇଞ୍ଜିନିୟର ଲାଇନ୍ ଖୋଜୁଛନ୍ତି। କିନ୍ତୁ ଆର୍ଟ୍ସ ର ସବୁ ଇଣ୍ଟିଗ୍ରେଟଡ ବିଇଡି।
ହ
ତାଙ୍କୁ ଯୋଉଟା ଠିକ ଲାଗୁଛି ଆଉ। ଏବେ ଟେନସନ ଅଛି କି ଭବିଷ୍ୟତରେ କରିବୁ କଣ
ଭବିଷ୍ୟତ ତ ଗଲାନି ବୁଡି। ଆଉ କଣ ଅଛି
କାଲି ବା ଆମେ ଭାବୁଥିଲୁ ଶୀତଲ ଆମ ଘରକୁ ଯାଇଥିଲୁ ଭାବୁଛୁ ବସି କଣ ବିଜନେସ୍ କରିବା।
ଅଲରେଡି ବୁଡି ଯାଇଛୁ ଆଉ କଣ ଅଛୁ।
ହଁ ଓ ହଁ ନିଜ କ୍ୟାରିୟର ସହ ଖେଳି ସାରିଛୁ।
ହଁ
ଆମେ ବିଜନେସ୍ କରିବୁ ଭାବୁଥିଲୁ ମଝିରେ। ବିଜନେସ କରିବି ଭାବିଲୁ ମଝିରେ
ଆଡୁ ସିଆଡୁ ଭାବୁଛୁ କେତେବେଳେ କଣ ଏ ଯୋଉ ଇଷ୍ଟା ଦେଖିଦଉଛୁ କେତେବେଳେ କୋଉଠି କଣ ରେ ସବୁ ଦେଖି ଦଉଛୁ ଏଇଟା ଏଇ କରିବୁ ସେଇଟା କରିବୁ
ହେଲା ପର୍ପଲ ର ପ୍ରଡକ୍ଟ ଗୋଟେ ରଖ ଗୋଟେ ସପ କର ହ
ହଁ କିଏ କାହିଁ କିଣି ବ ଯୋଉ
ହଁ ଝିଅ ମାନଙ୍କର ୱିକନେସ୍ ତ ବିଉଟି ପ୍ରଡକ୍ଟ ସବୁ
ହେଲେ ବି କଣ ହେଲା ପରପଲ ଆପ୍ ରେ ସେମାନେ ବେଳେ ବେଳେ ପରପଲ ଆପ ଭଲ ଡିସକାଉଣ୍ଟ ଦେଇ ଦଉଚି। ସେ ଆମଠୁ କାହିଁ ନେବେ ଲୋକ ଦୋକାନରେ ବି ମୁଁ ବି ଦେଖିଛି ବହୁତ ଟେସ୍ନାରୀ ଦୋକାନରେ ସବୁ ରଖ ରଖିଲେଣି ଭଲ ପ୍ରଡକ୍ଟ ସବୁ ରଖିଲେଣି। ଯୋଉଟା ଅନଲାଇନରେ ଆମେ ପର୍ପଲ ଆଣିଛୁ ହଁ ତାଠୁ କୋଡିଏ ତିରିଶ ଟଙ୍କା କାଟିବେ ଅଳ୍ପ ଟଙ୍କା କାଟୁଛନ୍ତି। ଅତି ବେଶୀରେ ପଚାଶ ଟଙ୍କା। ହଁ
ହ ମାନେପ କହିଲ
ହୁଁ ବହୁତ ଟଙ୍କା କଟୁଛି। ଆପରେ ପର୍ପଲ ଆପ ରେ
ପର୍ପଲ ପର୍ପଲ ଆପ ରେ କଣ ଅଧିକ କଟୁଚି
ହଁ। ମୁଁ ରୋଜମେରୀ ୱାଟର୍ କିଣେ ହେଲା
ହଁ।
ରୋଜମେରୀ ୱାଟର୍ କିଣିଥିଲି ତିନିଶହ ପାଞ୍ଚ ଏମ୍ ଏଲ ଯୋଉଟା ତାର ରି ବୋଟଲ ଟା ଯୋଉଟା ସେଇ ଏଟା ଦୁଇଶହ କେତେ ଟଙ୍କା ପଇିଲା ତାର ପ୍ରକୃତ ଏମ ଆର ପି ଅଲଗା। କାଲି ଏ ଯୋଉ ଡରମ ଡକ ର ଯୋଉଟା ସନସ୍କ୍ରିନ୍ ଟା ଏମାନେ ସବୁ କିଣୁଛନ୍ତି ଶୀତଲ ତୁଳସୀ ଏମାନେ ସବୁ କିଣନ୍ତି। ଏମାନେ ଜାଣିଛନ୍ତି ପ୍ରାଇସ୍ ଅଧିକ କହୁଛନ୍ତି ଦୋକାନୀ ମାନେ ଆପରେ ଡିସ୍ ସ୍କାଉଣ୍ଟ୍ ଅଛି ନା। ଆପ୍ରେ ପ୍ରାଇସ୍ ପୁଳାଏ ଯାହା ଦେଇଥିବ ଏମ ଆର୍ ପି ଠାରୁ କମେଇକି ଦେବ। ପୁଣି ବେଳେ ବେଳେ ତୁମର କୁପନ୍ ଫୁପନ୍ କିଛି ଗୋଟେ ୟୁଜ୍ କରିଦବ।
ଆଚ୍ଛା। ଆଚ୍ଛା। ରୋଜ୍ମେରୀ ୱାଟର ୟୁଜ କଲା ପରେ କିଛି ଡେଭଲପ୍ ହେଇଛି।
ହଁ, ଡେଭ୍ଲପ୍ ହେଇଛି। ନା ଚୁଟି ଉପୁଡିଆ କମୁଛି। ମୋ ଗ୍ରୋଥ୍ ହବା ଟିକେ ଟାଇମ ଲାଗିବ କିନ୍ତୁ ଉପୁଡିଆ ମୋର କମି ଯାଇଥିଲା। ମୁଁ ମଝିରେ ଛାଡି ଦେଇଥିଲି। ହଁ କିନ୍ତୁ ଉପୁଡିବା ଯୋ ହିଁ ଗ୍ରୋଥ ଜଣା ପଡୁନି ଆମର।
ଜଣା ପଡୁନି ବାସ୍।
କିନ୍ତୁ ମୋ ଭଉଣୀ ନା ସେମ୍ତି ନୁହଁ। ନା ନା ନା ନା ସେମତି ନାହିଁ। ରୁମାଲି ହଁ ଯେତେବେଳେ ପାଇଲେ ସେତେବେଳେ ଦିନକୁ ଥରେ
ମୁଁ ଏବେ ଗୋଟେ ଆଣିଛି ଯେ ମୁଁ କହିଲି ତାର ସ୍ମେଲ ଗୋଟେ ମାନେ ଏମ୍ତି ହୁଏ, କେମିତି କହିଲେ ମେନ୍ଥପ୍ଲସ୍ ଟଇପ୍ର ଗୋଟ ସ୍ମେଲ୍ ହଉଛି କି? କିଛି ଗୋଟେ ଆସ୍ତା ସ୍ମେଲ୍ କିଛି ହଉନି।
ପିଅର୍ଲ ତାର ଗୋଟେ ଟାଇପ୍ର ସ୍ମେଲ ହୁଏ ତ। ମୁଁ ଯେତେ ଜାଗା ଶୁଣିଛି ଗୋଟେ। ମୁଁ ମୋର ମନ ପଡୁନି ସ୍ମେଲ୍। ଶୁଙ୍ଗିଲେ କହି ପାରିବି।
ହା ହା ହା। ହଁ ଠିକ୍ କଥା। ନାଇଁ ମେଂଥପ୍ଲସ୍ ବି ମାନେ ସେଇ ଟାଇପ୍ର।
ତମେ କୋଉ ଆପ୍ ରୁ ଆଣିଥିଲ।
ହଁ ପର୍ପଲରୁ ହଁ ମଗେଇ ଥିଲି।
ହଁ ପର୍ପଲରେ ତ ଅରିଜିନାଲ୍ଟା ଆସିବ ନା। ଅରିଜିନାଲ୍ କିଛି
ହଁ ସେଇଟା ଅରିଜିନାଲଟା। ତମେ ମତେ ଟିକେ ତାର ଫ ଫଟ ପଠେଇ ପାରିବ, ଫ୍ରଣ୍ଟର।
ହଁ ହଁ ମୁଁ ହଁ ହଁ ତମର କୋଉ କଲର୍ ଗ୍ରୀନ୍ ଟି, ଗ୍ରୀନ୍ ହ୍ୱାଇଟ୍।
ହଁ ଗ୍ରୀନ୍। ହଁ ଗ୍ରୀନ୍ ହ୍ୱାଇ ତମେ କୋଉଟା ମଗେଇଥିଲ କି? ଦି ଟା ଆଚ୍ଛା।
ନା ନା ଦିଟା ନୁଅଁ। ଗୋଟେ ନା
ହଁ ଗୋଟେ ଥାଉ। ସେଇ କଥା।
ହଁ। ମୁଁ ତ ଗୋଟେ ବାଏ ୱାନ୍ ଗେଟ୍ ୱାନ୍ ଅଫର ଚାଲିଥିଲା। ଡବଲ୍ ଅର୍ଡର କରି ଦେଇଥିଲି ତିନିଶ ନବେ ଟଙ୍କାରେ ଦିଟା ଚାରିଶହ ଏମ୍ ଏଲ୍। ଆଉଥରେ ତିନିଶହ ସତୁରି ଟଙ୍କାରେ ତିନିଶହ ଏମ୍ ଏଲ୍। ମୋ ହଉଚି ସରିଯାଉଛି। ହଁ, ତାକୁ ସବୁବେଳେ ଚେକ୍ କରୁଥିବ ସେ ଆପ୍। କେତେବେଳେ ଟିକେ କମିଯିବ ଅର୍ଡର କର
ଆଚ୍ଛା। ହାଁ। ସେତବେଳେ ଯଦି ସରି ଯାଇଯିବ। ଯଦି ଅଧିକ ଥିଲା ବେଳେ ସରିଯିବ।
ନାଇଁ ସରି ଅନି ତ। ଆଉଟ ଅଫ୍ ଷ୍ଟକ୍ ପ୍ରାୟ ହୁଏନି ତ ତାକୁ।
ଆଉ ତମେ କେତେବେଳେ ଫ୍ରି ଅଛ।